ଆଜ୍ଞା।
ଜୟ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ କୁହନ୍ତୁ ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ।
ଭଲ ଅଛନ ଜୟ ଜଗନ୍ନାଥ କେମିତି ଅଛନ୍ତି?
ଭଲ ଅଛି।
ଦେହ କେମିତି ଅଛି ଆଜ୍ଞା?
ଆଜ୍ଞା ଭଲ ଅଛି।
ପରିବାରରେ ସମସ୍ତେ।
ହୁଁ ଭଲ
କଣ ଖାଇଛନ୍ତି?
ମୁଁ ଆଜି ଖାଇଛି ପରଟା। ଖାଇଥିଲି ସକାଳୁ ତାପରେ ଏବେ ଯାଇଥିଲି ଦହିବରା ଖାଇକି ଆସିଥିଲି କଟକ।
ଯାହା ହଉ ଭଲ କଥା ହାଁ ବର୍ଷା କେମିତି ଅଛି ରେନ୍ କେମିତି ଅଛି?
ଏହେ ବିଲକୁଲ ନାହିଁ ଖରା ଅଛି ଆ
ଆଜ୍ଞା ଆଜ୍ଞା କଉଠୁ କହୁଥିଲେ କି?
ଉଁ କଟକ ରୁ।
କଟକରୁୁ କହୁଥିଲେ ଯାହା ହଉ ବହୁତ ବଢିଆ। ଆଉ କେମିତି କଣ ସବୁ କୁହନ୍ତୁ? ହଁ ମୁଁ ଭୁବନେଶ୍ଵରରୁୁ କହୁଥିଲି ଭୁବନେଶ୍ୱରୁୁ କହୁଥିଲି।
ବର୍ଷା ହଉଛି ବର୍ଷା ସିଆଡ଼େ।
ହଁ ବର୍ଷା ସକାଳେ ଟିକେ ଟିକେ ଥିଲା ଏବେ ଛାଡି ଯାଇଛି। ଆଉ ବହୁତ ଗୁଳୁଗୁଳି ହଉଛି।
ହ ବା ଆଉ ଠାକୁର
ଗୁଳୁଗୁଳି ବହୁତ ଜୋରରେ ହଉଛି ହଁ ଏବେ ଠ-ଠାକୁର ଜରରେ ପଡିଛନ୍ତି ଯେହେତୁ ହଁ ସେଥିପାଇଁ ତ ଗରମ ରହିବ। ଠାକୁରଙ୍କ ଦେହ ଭଲ ନହେଲା ଯାଏଁ ଆମେ ବି ଟିକେ କଷ୍ଟ ପାଇବା ବି ଦରକାର ନାହିଁ କି?
ହୁଁ ହୁଁ ଟିକେ ବହୁତ ନା।
ହଁ ହଁ ହଁ ହଁ ଯେହେତୁ ଭଗବାନ କଷ୍ଟ ପାଉଛନ୍ତି ଆମେ ତ ନିମିତ୍ ମାତ୍ର।
ହୁଁ ହୁଁ କିଛି ନୁହେଁ ଆମେ
ଆଜ୍ଞା ଆଉ ସବୁ ପୁରୀ ରଥଯାତ୍ରା କୁ ଆସୁ ଆସୁଛନ୍ତି।
ନା ଯାଇ ହବନି ସେ ବହୁତ ବାଟ ହେଇଯାଉଚି ଯାଇ ହବନି। କଷ୍ଟ ବହୁତୁ ଭଲ ବି।
ହଁ ତାପରେ ବି ଏମିତିରେ ପୁରୀ ବି ରଥଯାତ୍ରା ଟାଇମରେ ବହୁତ ଗହଳି ରହେ।
ହୁଁ ଆଜ୍ଞା। ସେଇ ତ ଅସୁବିଧା ଗହଳି ଫହଳି ଜାଗା ତ ମତେ ଭଲ ଲାଗେନି ଗହଳି ଫହଳି ଭଲ ଠାକୁରଙ୍କୁ ଡୋରି ଲାଗେ ହେ ନ ଯିବ ଡୋରି ତା ଲାଗିବନି ଆ ଆମ ଯିବା ପାଇଁ ଇଚ୍ଛୁକ କିନ୍ତୁ ହଁ ଡୋରି ଲାଗିବନି ଆଉ କଣ କରିବା ଠାକୁରଙ୍କ ଯେତେବେଳେ ଇଚ୍ଛା ହବ ଡାକିବେ ଆଉ
ହଁ ପ୍ରଭୁଙ୍କ ଇଚ୍ଛା ସବୁ ତ ସେଇ ଉପର ବାଲାର ଇଚ୍ଛା ତାଙ୍କ ଇଚ୍ଛା ନହେଲେ ଆମେ ନା ହଲିପାରିବା ନା ଚାଲିପାରିବା ନା ବୁଲି ପାରିବା ନା ବସିପାରିବା।
ଆଜ୍ଞା।
କିଛି ଆମ ଦ୍ଵାରା କିଛି ନୁହେଁ ସବୁ ତ ସେଇ ପ୍ରଭୁର ଇଚ୍ଛା।
ହୁଁ ହୁଁ ହୁଁ ସବୁ ପ୍ରଭୁଙ୍କ ଇଛା।
ଆଜ୍ଞା।
ଆଉ କଣ କୁହନ୍ତୁ ଖବର ସବୁ ଆପଣଙ୍କର?
ହଁ ସବୁ ଭଲ ବହୁତ ଭଲ ମୁଁ ତ ଆମର ଡିସାବିଲିଟି ସ୍କୁଲ ରେ କାମ କରୁଛି ଡ୍ରାଇଭର ଭାବରେ କାମ କରୁଛି।
ହାଣ୍ଡିକେପ ପିିଲାମାନଙ୍କୁ କେୟାର ନବା ତାଙ୍କୁ ନିଆଁ ଅଣା କରିବା।
ଯାହା ହଉ ଯାହା ହଉ ଦରମା କେତେ ରହୁଛି?
ହଁ ଆମକୁ ଦଉଛନ୍ତି ପନ୍ଦର ହଜାର ଟଙ୍କା ଦଉଛନ୍ତି ଆଉ ତାପରେ ପିଲାମାନଙ୍କର କେୟାର ନେଇକି କାମ କରିବା କଥା ତାଙ୍କୁ ହ୍ୱିଲ୍ ଚେୟାରରେ ନିଅ ଏ ସେଠୁ ନେଇ ସେଠିକି ଯାଅ ସେଠୁ ପିଲାଙ୍କୁ ଖୁସି କରେଇବା ତାଙ୍କୁ ବୁଲେଇବା ତାଙ୍କୁ ଖେଳେଇବା ତାଙ୍କୁ ଖୁଆଇବା ଏସବୁ ବି କାମ କରିବାକୁ ପଡୁଛି ଆମକୁ।
କେତେ ଜଣ ଅଛନ୍ତି ଆପଣ ଏକୁଟିଆ?
ନାଇଁ ଆମ ଷ୍ଟାଫ୍ ଅଛୁ ଆମେ ପାଖାପାଖି ତିରିଶ ଜଣ।
ଏତିକି ଜଣ ଅଛନ୍ତି ଯଦି ଆପଣ ଆବ୍ସେଣ୍ଡ ରେ ଆଉ ଜଣେ କିଏ କରିବ ଆଉ।
ହଁ ହଁ ଡିସାବିଲିଟି ଷ୍ଟାଫ୍ ଆମର ଅଛୁ ତିରିଶ ଜଣ ସେଥିରେ ଟିଚର ଅ ଅଛନ୍ତି ବାର ଜଣ ଆଉ ଜଣକ ହଉଛି ଯେମିତି ସାହାଯ୍ୟକାରୀ ସେଇ ସବୁ ଆଜ୍ଞା
ଲେଡିସ
ହଁ କେୟାର ନବା ପାଇଁ ବି ଲେଡିସ୍ ଅଛନ୍ତି କାହିଁକିନା ଝିଅ ଛୁଆ ଯେହେତୁ ହେଣ୍ଡିକେପ ପିଲା ରହୁଛନ୍ତି ଅନାଥ ପିଲା ଆଉ ସେଇଥିପାଇଁ ତାଙ୍କ ମାନଙ୍କ ପାଇଁ ବି ଝିଅ ପିଲା ଅଛନ୍ତି ଆଉ ପୁଅ ପିଲାମାନଙ୍କ ପାଇଁ ପୁଅ ପିଲା ଅଛନ୍ତି ଏମିତି ସବୁ ଆମର ସ୍କୁଲ। କାହାର ହାତ ଅଛି ତ କାହାର ଗୋଡ଼ ନାହିଁ। କାହାର ମୁଣ୍ଡ କାମ କରୁନି ତ କାହାର ଆଖି ଦେଖାଯାଉନି ଏ ଭଳି ପିଲା ଆମର ସବୁ।
ଆଉ ଏ
ତାଙ୍କ ମାନଙ୍କୁ କେୟାର ନେଇକି ଆମେ କାମ କରିବାକୁ
ରହିବା ପିଇବା ଖାଇବା ସେଇଠି ରହିବା ଖାଇବା ଦଉଛନ୍ତି।
ନହିଁ ନହିଁ ନାଇ ଖାଇବା ନିଜେ ଆମେ ଟିଫିନ୍ ନେଇ ଆସୁ ନିଜର ପର୍ସନାଲି ଆଉ ଓ ଧର ରାତିରେ ଡେରି ହେଇଗଲା ସାର୍ କୁଆଡ଼େ ନେଇକି ଯାଇଛନ୍ତି ପିଲାମାନଙ୍କୁ ତ ଆମକୁ ସାର୍ ମାନେ ଖାଇବା ଦେଇ ଦିଅନ୍ତି।
ଆଜ୍ଞା ଆଜ୍ଞା।
ଆଉ ନହେଲେ ସବୁ ନିଜ ହାତରୁ ଖାଇବାକୁ ପଡେ। ନିଜେ ବି ପର୍ସନାଲ ରହିବ ସେମିତି କି ଏ ଆମର ଅର୍ଗାନାଇଜେସନ୍ ଯେମତି ସ୍କୁଲ ଭିତରେ ସେମତି ରହିବା ସୁବିଧା ନାହିଁ ଖାଲି ଯେହେତୁ ହଷ୍ଟେଲ ଅଛି ପିଲାମାନେ ରହୁଛନ୍ତି। ତାଙ୍କ ମନଙ୍କ ପାଇଁ କିଛି ଜଣର ନାଇଟ୍ ଡୁଟିରେ ଆଲର୍ଟ୍ ଅଛନ୍ତି। ଆଟେଣ୍ଡଣ୍ଟ ଆଉ ଅନ୍ୟମାନେ ସବୁ ବାହାରୁ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
ବାହାରେ ରହିବ ବାହାରେ ଖାଇବ। ଏଠି ଆସିକି କାମ କରିବୁ କିନ୍ତୁ ଭଲ ଲାଗୁଛି କା ରଣ ଆମ ଏଇ ସ୍କୁଲ ମାନେ ମତେ ଇଚ୍ଛା ହୁଏ କି ଏ ପିଲାମାନେ ନା କିଛି ଦୁନିଆର ଭଲ ମନ୍ଦ ଜାଣିପାରୁଛନ୍ତି। ନା କିଛି କରିପାରୁଛନ୍ତି। ତାଙ୍କୁ ସାହାଯ୍ୟ କରିବା ହଉଛି ଭଗବାନ୍ ଙ୍କୁ ସାହାଯ୍ୟ କରିବା।
ହୁଁ ହୁଁ ଦଉଛନ୍ତି କେ ପଇସା ପଇସା କିଏ ଗର୍ଣ୍ଣମେଣ୍ଟ?
ନାଇଁ ନାଇଁ ଗମେଣ୍ଟ ନୁହେଁ ଏଟା ଏନ ଜି ଓ ଟା। ମାନେ ଯେମିତି ମାନିନିଆ ଯାଉ କି ଆମର ଏନ ଜି ଓ ମାନେ ଯେମତି ଅନ୍ୟ ଜଣେ କିଏ ସାହାଯ୍ୟ କଲେ
ଡୋନେସନ ଭଳିଆ ଆଉ ଡୋନେସନ ଆ ତ ଡୋନେସନ ଦଉଥିବେ ଆଉ।
ହଁ ଡୋନେସନ ଦଉଛନ୍ତି ଲୋକମାନେ କାହା ମୋର ଇଜ୍ଜତ ମାନେ ନିଆଯାଉ କା ପରିବାରର
ଇଏ କରିଛନ୍ତି ଆମର ଏଲ ବି ସେତେବେ ଜଣେ କରିଚନ୍ତି, ଯୋଉଟା ଗୋଡ
ହଁ। ସେମିତି ଆଉ ହଁ ଏମିତି କି ବି ଲୋକମାନେ ବି ଆଣିକି ଡୋନେସନ ତାଙ୍କର ପିଲାମାନଙ୍କ ପ୍ୟାଣ୍ଟ ସାର୍ଟ ପୁରୁଣା ଯଦି ହେଇଗଲା ଆଣିକି ଦେଇ ଦିଅନ୍ତି, ତାକୁ ଆମ ପିଲା ୟୁଜ ବି କରନ୍ତି। ଆଉ ଧର କା ପୁଅ ଝିଅ କି କି? କାର ଜନ୍ମଦିନ ହେ ହେଲା କାର ମ୍ୟାରେଜ ଆନିଭର୍ସରୀ ହେଲା ସେମାନେ ଖାଇବା ଆଣିକି ଦେଇ ଦିଅନ୍ତି।
ହଉ।
ହୁଁ ସେମିତିରେ ଆମ ସ୍କୁଲ ଚାଲେ।
ଆଜ୍ଞା।
ଧର କୋଉଠି କୋଉ ଫଙ୍କସନରେ ଖାଦ୍ୟ ବଳିଗଲା। ତାକୁ ନଷ୍ଟ ନକରିକି ଆଣିକି ଆମ ସ୍କୁ ସ୍କୁଲରେ ଦେଇ ଦିଅନ୍ତି ପିଲା ଆମର ସେ ବହୁତ ଖୁସିରେ ଖାଆନ୍ତି କିନ୍ତୁ।
ହୋ ହଁ। ଯା ହଉ ହଁ।
ସେମିତି ଆଉ
ମାନେ ମୁଣ୍ଡ ଯା ର କାମ କରୁଚି ସିଏ ମୁଣ୍ଡ ଯାର କାମ କରୁଥିବ ସିଏ ଅନ୍ଧ ହେଇଯିବ ନା। ଯାହା ମୁଣ୍ଡ କାମ କରୁନ ଖୁସିି ଆ ହୁଁ।
କିଛ। କିଛି ହୁଲଚେୟାର ପିଲା ଅଛନ୍ତି ତାଙ୍କ ହାତ ଗୋଡ଼ କାମ କରୁନି ମୁଣ୍ଡ କାମ କରୁଛି ସେମାନେ ପାଠ ପଢୁଛନ୍ତି। ଆଉ କିଛି ବ୍ଲାଇଣ୍ଡ ଅଛନ୍ତି, ଯାହାର ଆଖି ଦେଖାଯାଉନି। ତାର କିଛି ଅଛନ୍ତି ପୁରା ଟୋଟାଲ ବଡି ସହ କିଛି କାମ କରେନି ଆଉ ଖାଲି ଆଖି ଦେଖାଯାଉଥିବ କହିପାରୁନଥିବ। ଏଇଭଳିଆ ପିଲା ବି ଅଛନ୍ତି ତାଙ୍କ ମାନଙ୍କୁ ଖାଲି ଖୁଆଇବାକୁ ପଡେ। ଖେଳେଇବାକୁ ପଡେ ହସେଇବାକୁ ପଡ଼େ ତାଙ୍କ ହସରେ ହସ ମିଶେଇବାକୁ ପଡେ। ଏମିତି କାମ କରିବାକୁ ଆମକୁ ପଡେବି। ଉଁ ବେଳେ ବେଳେ କିଛି ପିଲାଙ୍କ ଦେହ ଖରାପ ହେଇଯାଏ ତାଙ୍କ ମାନଙ୍କୁ ହସ୍ପିଟାଲ ନେଇକି ଯାଉ। ଅଥଚ ଲାଟିନ୍ ବାଥ୍ ଥରୁମ୍ ବି ଯଦି କରି ନ ପାରିଲେ ତାଙ୍କୁ ଟେକି ନେଇକି ଲାଟିନ୍ ବାଥରୁମ୍ ବି କରେଇବାକୁ ପଡେ।
ଆଜ୍ଞା।
ସବୁ କରିବାକୁ ପଡୁଛି ନିଜେ ଆମେ ହିଁ ତାଙ୍କର ହାତ ଗୋଡ ଆଖି କାନ ନାକ ସବୁ ହେଇକି ତାପରେ ଯାଇ କାମ କଲେ ଯାଇ ସିନ୍ସିଅରଟିରେ ତାପରେ ପିଲା ଡେଭଲପ କରିବ ବୋଲି ଆମକୁ ମିଟିଙ୍ଗ ରେ ଏଇଗୁଡା ସବୁ ଶିଖେଇଥାନ୍ତି।
ହୁଁ
ଯେହେତୁ ଶିକ୍ଷା ଅନୁଷ୍ଠାନ ଶିକ୍ଷା ହିଁ ଦେଲେ ତାପରେ ଆମେ ଶିଖିକି ତାପରେ କାମକରୁ। ପିଲାଙ୍କୁ ପୁରା କେୟାରଲି ନେଇ କିଏ ଯାଅ କୁଆଡେ ବୁଲେଇବାକୁ ନେଲେ ବି ପୁରା କେୟାରଫୁଲି ନେଇକି ଯିବ। ପୁଣି କେୟାରଫୁଲି ନେଇକି ଆସିବ ବାହାର ଖାଦ୍ୟ ପିଲାଙ୍କୁ ଯେମିତିକ କି ଆଗ ଟିଚର୍ କିମ୍ବା ଯିଏ ରୋଷେଇ ଆସି ସବୁ ଟେଷ୍ଟ କରିବେ।
ହ
ଫୁଡ ପଇଜନ ନ ହେଇଯାଉ ଯେମତି ଟେଷ୍ଟ ହେଇକି ତାପରେ ପିଲାଙ୍କୁ ଖା ଦିଆଯାଇ ଯାଏ ସେଇଭଳି ଆଉ।
ଆଜ୍ଞା ଆଜ୍ଞା।
ଏ ଆଜ୍ଞା ଏମିତି ସବୁ କାମ କରୁଚୁ ଆମେ ଏଠି ରହିକି ଆଉ। ଭଲ ଲାଗୁଚି ପରିବେଶ ବହୁତ। ଭଲ ସମସ୍ତିଙ୍କ ବ୍ୟବହାର ସାର୍ ମାନଙ୍କର ଆଟେଣ୍ଡାଣ୍ଟ ଟିଚର୍ ସମସ୍ତିଙ୍କ ବ୍ୟବହାର ବହୁତ ଶାନ୍ତ ସରଳ।
ସେ ହଉଚି ତ ମେନ୍ ଆଉ।
ଆଜ୍ଞା।
ଆଜ୍ଞା ଆଜ୍ଞା।
ସେ ସବୁ ନ ହେଲେ ଏ ପରିବେଶରେ ଚଳିବା କଷ୍ଟକର ହେଇଯାଏ। କିଏ କାହାକୁ ରାଗି ପାରିବେନି କେହି କାହାକୁ ହାତ ଉଠେଇ ପାରିବେନି ସି ସି କ୍ୟାମେରା ଫୁଟେଜ ସବୁଆଡେ ଲାଗିଚି।
ହୁଁ।
ଆଉ ଆମର ଯିଏ ଅଛନ୍ତି ଏଚ୍ ଆର୍ ଯିଏ ଅଛନ୍ତି। ସିଏ ବି ବହୁତ ସିନ୍ସିୟରଟି ଆଉ ବହୁତ ଭଲ ବି ସିଏ ବାଣୀ ବିହାର ପ୍ରଫେସର ଥିଲେ। ଆଉ ଏବେ ସେ ନିଜେ ଅର୍ଗାନାଇଜେସନ ଏଇ ଏନ ଜି ଓ ଖୋଲିକି ନିଜେ ନିଜେ ପିଲାଙ୍କ ସ୍ ସେବାରେ ଲାଗି ପଡିଚନ୍ତି। ସେ ବି ନିଜେ ଆସିକି କରନ୍ତି ବହୁତ ଭଲ ଲାଗେ। ମିଳିମିଶିକି କାମ କରିବା ବହୁତ ଖୁସି ଲାଗେ। ଆଉ ଆପଣଙ୍କର କଣ କୁହନ୍ତୁ କେମିତି ସବୁ ଦିନ କଟୁଚି କେମତି କଣ କୁଆଡେ ବୁଲିବାକୁ ଯାଉଚନ୍ତି ନା ନାଇଁ?
ଆଜ୍ଞା ଆଜ୍ଞା। ଆଉ କଣ କୁହନ୍ତୁ?
ଏବେ ବର୍ଷା ସ୍ ବର୍ଷା ଦିନ ଯେହେତୁ କୁଆଡେ ତ ବାହାରି ପାରୁନଥିବେ ବୋଧେ?
ନା ନା ମୁଁ ତଥାପି ଭାରେ। ଉଁ ବୁଲାବୁଲି କରି କି ଏବେ ଆଇଲି ପୁଣି ଆଉ ଥରେ ଯିବି କାମ ଅଛି। ବରଧରା ମାନେ ବର ଯୋଉ ବର-ବର-ବର। ବାହାଘର ହବ ଯିବୁ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ହଉ ଯାହା ହଉ ଖୁସି ଲାଗିଲା ଆପଣଙ୍କ ସାଥିରେ କଥା ହେଇକି। ଆଉ ଉ ବହୁତ ବଢିଆ ଲାଗିଲା। ଏମିତି ସବୁବେଳେ ଖୁସିରେ ରୁହନ୍ତୁ, ଜଗନ୍ନାଥ ସବୁବେଳେ ଖୁସିରେ ରଖିଥାନ୍ତୁ। ଆପଣ ଚଲାପଥ ପୁଷ୍ପ ବୃଷ୍ଟି ହଉ। ସବୁବେଳେ ଖୁସିରେ ଥାନ୍ତୁ। ଜୟ ଜଗନ୍ନାଥ ଭାଇ। ରଖୁଚି ଭାଇ?